ହୁଁ, କଣ କରୁଛୁ?
ଏଇଠି ଏଇ ଭାତ ରୋଷେଇ କରିକି ବସିଥିଲି ଆଉ।
ଉଁ ହୁଁ। ରୋସେଇ ସାରିଲୁଣି?
ହଁ ଖାଲି ଭାତଟା କରିଛି। ଆଉ ତର-ତରକାରୀ କରିନି ଆଉ।
ହୁଁ କରିବ ଆଉ, ଆଠ୍ ଟା ତ ହେଇଛି ଆଉ।
ହୁଁ।
ଆଉ ସମସ୍ତେ କଣ କରୁଛନ୍ତି? ମୁଁ ଏଟେ ରୁଟି ଗୋଲ କରୁଛି ବେଲି ବୁଲି ଆଉ। ମାନେ ଅଟା ଚକଟା ଗୋଲ କରିଛି।
ମଲା ଆଉ।
ହୁଁ। ଆଉ ତୁ? ହୁଁ ରୁଟି।
ମୁଁ, ଆମର, ହୁଁ।
ଁ ହୁଁ। ଆଉ କଣ ବନେଇବୁ ତରକାରୀ?
ସୋୟାବିନ୍।
ଅହ, ହଉ। ଆଉ ସବୁ କଣ କରୁଛନ୍ତି ତୋ ସାଙ୍ଗମାନେ?
ସାଙ୍ଗମାନେ ଦି ଜଣ ଫୋନ ଦେଖୁଛନ୍ତି। ଆଉ ଜଣେ ପାଠ ପଢୁଛି।
ଁ ହୁଁ।
ଆଉ ଜଣେ ଖାଉଛି। କଣ?
ବର୍ଷା ଆଜି ହେଇଥିଲା?
ନାହିଁ ଆମର ବର୍ଷା ହେଇନି, ତମର?
ନାଇଁ ଆଜି ସକାଳୁ କାଆଁଣିଆ ପାଗ କରିଥିଲା।
ହଁ, ତାପରେ?
ବ୍ୟବସ୍ତା ହେଇନି ଆଉ। କାଳିଆ ପାଗ କରିକି ରଖିଛି ନା। ଏଇ ସାଢେ ଏଗାରଟା ବେଳକୁ ପୁଣି ଟିକେ ପରେ ହେଟୁ ଖରା ଆସିଲା ଯୋରରେ। ପବନ ଟିକେ ଏବେ ଖାଲି ହଉଛି। ବର୍ଷା ହେଇନି ଆଉ। ବର୍ଷା ଉଠେଇଲେ ବି ହଉନି, ଟିକେ ଟିକେ ହଉଛି।
ଆମର ବି ସେମିତି ଆଜି, ସକାଳୁ ମାନେ ପ୍ରାଏ ଏଁ କାଆଣିଆ ପାଗ ଦେଇଥିଲା ତାପରେ ଦିନ ସାରା ହେଲେ ଖରା ହେଲା ଜୋରରେ, ଆଉ ଏବେ ରାତିରେ ଗୁଳୁ ଗୁଳି ହଉଛି।
ହୁଁ ଗରମ ଟା ଟିକେ ଲାଗୁଛି ଆଉ।
ହୁଁ।
ଆଉ କଣ କହ?
ଆଉ ରଜ ପାଇଁ ଡ୍ରେସ୍ କିଣିଲୁଣି?
ହୁଁ। କିଣି ସାରିଲିଣିି ଆଉ। ଆମର ଏ ପାଖରେ ମାର୍କେଟ ଟା ତ, ସେଇଠି ଯାଇକି କିଣିକି ଆଣି ପକେଇଛୁ ଆଉ।
ଭଲ ଆଉ
ହଁ
ଆଉ ରଜ କେମିତି ତମର ପାଳନ
ତୁ ଡ୍ରେସ୍ କିନି ସାରିଳୁନି ତୋ ପାଇଁ
ହଁ ମୁଁ ଅନଲାଇନ ରୁ ଅର୍ଡର କରିଦେଇଛି।
ଅ ହ ହଁ ଭଲ। ଅନଲାଇନ ସବୁ ବି ଭଲ ହଉଛି।
ହ ହଁ।
ହୁଁ ଆମର ତ ରୋଜ ପାଇଁ ସବୁ ଗାଁରେ ରଖାଯାଇଛି ଫଙ୍କସନ ଟାଇପର ହବ ଡ୍ୟାନ୍ସ ଟିକେ ମୋରୁଜ ସବୁ ପକା ହବ। ତାପରେ ପିଲାମାନେ ନାଚିବେ ସବୁ ଏମିତି କରାହେଇଛି ଆଉ। ସନ୍ଧ୍ୟାରେ ଗୋଟେ ସଙ୍ଗୀତ ଡାକା ହେଇଛି ମାନେ ସନ୍ ସନ୍ଧ୍ୟା ବେଳୁକୁ କରିବେ ଯେ ମାନେ ଅନ୍ଧ ପିଲାମାନେ ସେମାନଙ୍କୁ ଡାକ ହେଛି ଆଉ
ଭଲ ଆଉ
ହଁ ତମ ଗାଁରେ ଏମିତି ହଉନି କି?
ନାଇଁ ଆମର ଏତେ ଇଏର ହଉନି।
ଆ ହା ଆମର ବି ହଉନଥିଲା ଏଇ ଦି ତିନି ବର୍ଷ ହେଲାଣି ଗାଁରେ ପିଲମାନେ ସବୁ ମିଶି ଯୋଉ ବଡ ପିଲାମାନେ ଅଛନ୍ତି ମିଶି କରୁଛନ୍ତି ଆଉ
ହୁଁ ହୁଁ ଆମର ଉଁ ଗୀତ ଗାଆନ୍ତି ଆସି ଯୋଉ ଅନ୍ଧ ପିଲାମାନ ଯେ ଯେତେବେଳେ ସାଇ ବାବାଙ୍କ ଜନ୍ମଦିନ ହେଲା କି କଣ।
ହୁଁ ହୁଁ ହୁଁ ଓହୋ କଣ ସେଟା ପୂଜା ପର୍ବରେ ଆଉ ତମ ଗାଁ ହଁ ତମ ଗାଁରେ ସବୁ କଣ କଣ ବଡ ବଡ ଫଙ୍କସନ ସବୁ କର? ମାନେ ପୂଜା ପର୍ବାଣି କଣ ପାଳନ କର?
ଆମର ଗଣେଶ ପୂଜା, ସରସ୍ଵତୀ ପୂଜା, ଅଷ୍ଟପ୍ରହରୀ କୁମାର ପୂର୍ଣ୍ଣିମା
ହଁ
ଆଉ ଦଶହରା ଆମ ଗାଁରୁ ହୁଏନି ଆମ ମା ବଜାରରେ ହୁଏ ଆମ ଘର ପାଖ ବଜାରରୁ
ଓ ହୋ।
ହୁଁ
ସେଠିକି ତ ଯାଉଥିବ ଦେଖିନାଇଁ
ହଁ ଦେଖିବାକୁ ଯାଉଛୁ ଆଉ ଦଶହରାରେ ଆମର ବଳଦ ଯାତ୍ରା ହୁଏ।
ହୁଁ ହୁଁ ଆଉ କୁଣିଆ ମାନେ ସବୁ ଘରକୁ ଆସନ୍ତି।
ହୁଁ
କଣ ଖାଇଚ ଆଜି?
ଖାଇଛି ଆଜି ଭାତ ଆଉ ଆଳୁ ଭର୍ତ୍ତା।
ଓହୋ ପଖାଳ ବନେଇଥିଲୁ କି?
ହୁଁ
ପଖାଳ କରିଥିଲୁ?
ହୁଁ
ଓ ହୋଁ
ଆଉ ଏଇନା ଆମ ଘର ପାଖରେ ଜଣେ ଆଣ୍ଟି ଅଛନ୍ତି ଆମ ରୁମ୍ ତଳିବେ ହେମଦେବ ଆଳୁ ଚିପ୍ସ୍ ଦେଇଚନ୍ତି ବିନା ପିଆଜ, ରସୁଣ ଆଉ କିଛି ଚିପ୍ସ୍ ମୁଁ ଖାଇ ପାରୁନି ନା
ହୁଁ ହୁଁ।
ହେ ଆଳୁ ଚିପ୍ସ୍ କୁ ବିନା ପିଆଜ, ରସୁଣ ବନେଇଛନ୍ତି ଦେଇଛ
ୟହ ହଉ ଆଉ। ତୁ ବିନା ପିଆଜ, ରସୁଣ ଙ୍କ ପାଇଁ ଖାଉଚୁ ଙ୍କ ଦୀକ୍ଷା ନେଇଛୁ କି ଆଉ ଠାକୁରଙ୍କର?
ହୁଁ ଯିଏ ସିଏ ଠାକୁର ଅନୁକୁଲ୍ ଚନ୍ଦ୍ରଙ୍କୁ ଜାଣିଛୁ?
ହୁଁ
ଜତ୍ ହୁଁ ତାଙ୍କର ଦୀକ୍ଷା ନେଇଛି ଆଉ।
ଓହୋ ଆମେ ବି ତ ଖାଉନଥିବୁ ତାହେଲେ।
ନାଇଁ ଆମିସ ପିଆଜ, ରସୁଣ କିଛି ଖାଉନୁ।
ଓହୋ ହଉ ଭଲ ଛାଡ଼ିଦେଇଛୁ ଆମୁଛଡ଼ା ବି ଖାଇଲେ ଭଲନି।
ହଁ ସେମିତି ଆଉ।
ହଁ ଆଉ ତୋର ଯୋଉମାନେ ରୁମ୍ ରେ ଅଛନ୍ତି ସେମାନେ ସବୁ ଖାଉଛନ୍ତି ନାଇଁ?
ଅ ଗୋ ଜଣେ ଖାଉନି ଆଉ ତିନି ଜଣ ଖାଉଚ
ଓହୋ।
ହୁଁ।
ତୁ ତାର ଅଲ୍ଗା ରୁଷେଇ କରୁଥିବ।
ମନ ଅଲ୍ଗା।
ଉଁହୁଁ ଆଉ ଗାଁକୁ କେବେ ଯିବୁ?
ଗାଁକୁ ଯାଇପାରିବିନି ଏ ଏକ୍ଜାମ୍ ପରେ ଯିବି ରଜ ତ ସେ ମାନେ ପାଳନ କରିପାରିବେନି
ହୁଁ।
ଏଇ ରଜ ପରେ ଯିବି ଆଉ।
ହଁ ଏଜାମ୍ ସର୍ଲା ଆଉ।
ହୁଁ।
ଗାଁରେ ସବୁ କଣ କଣ ଚାଷବାସ କରିଛ?
ଗାଁରେ ଆମର ବାଇଗଣ, ଟମାଟ, ଭେଣ୍ଡି
ହୁଁ। ଆଉ ହନୁ ଇଆଡୁ ଆଉ ଯାଉନାହାନ୍ତି?
ଙ୍କନ୍ଟେ?
ହନୁ, ହନୁ, ମାଙ୍କଡ ହିଆଡେ ନାହାନ୍ତି କି?
ନାଇଁ ଆମ ହାଡ଼େ ମାଙ୍କଡ ନାହାନ୍ତି କିନ୍ତୁ ହନୁ ଯୋଉ କହୁଛୁ ସେଇଡ଼ା ଗୋଟେ ଗୋଟେ ଆସନ୍ତି ହାରି।
ୟହ ଆମର ତ ଇଆଡେ ପ୍ରବଳ ଆଉ ଦିଟା ଦିପହର ଟାଇମ୍ ରେ ଆସନ୍ତି ଯାହା ପିଜୁଳି ଗଛ ଯାହା ଏରା ସବୁ ଖାଇ ପକାନ୍ତି ପନିପରିବା ଖାଇ ଦିଅନ୍ତି। ଏବେ ଆମ ଗାଁ ରେ ବେଶୀ ଲୋକମାନେ ଚାଷ ବାସ ଏମ୍ତି କମ୍ କର ସମସ୍ତେ କିଛି କରିପାରୁନାହାନ୍ତି ଆଉ। କେତେ ଜଗିବେ ଦିପହରେ ହନୁକୁ।
ଉଁ ହୁଁ। ହନୁ ନା ମାଙ୍କଡ଼?
ହନୁ, ହନୁ।
ଯଉରା ତାଙ୍କ ମୁହଁ କଳା କଳା ସେମାନେ ହନୁ ନା?
ହୁଁ ହେଇରା ହନୁ।
ସେଇମାନେ ଖାଇଦଉଛନ୍ତି?
ହୁଁ ଖାଇଦିଅନ୍ତି ଆସିକି ଆମେ ଯଦି ଦିପହର ସମୟ ରେ ଏନ୍ତି ରୋଷେଇ ଘରେ କଣ ଛାଡ଼ି ଯାଇଥିବୁ ପନିପରିବା ସାନ୍ସ ଆସିକି ଖାଇ ଦିଅନ୍ତି।
ହୁଁ ହୁଁ।
ଆମେ ଜଙ୍ଗଲ କାଟି ପକଉଚେ ତେଣୁ ତାଙ୍କ ସେମାନେ ତାଙ୍କୁ ଭୋକ ହଉଛି କିଛି ପନିପରିବା ପାଉନାହାନ୍ତି ଫଳମୂଳ ପାଉନାହାନ୍ତି। ଗାଁ ଭିତରକୁ ଆସୁଛନ୍ତି ଆଉ। ହାତୀ ତମ ଆଡ଼େ ବାହାରେ କି ନାଇଁ?
ହଁ ଆମ ଆଡେ ହାତୀ ଆସେ।
ହୁଁ ହୁଁ ଆମର ବି ଆଡେ ହାତୀ ଆସେ।
ଆମର ସବୁବେଳେ ଗୁ ମାନେ ହାତୀ ଗୋଟେ ଟାଇମ ରଖିଛି କୋଉ ଦିନ ଆସିବ କହିଲୁ।
ହୁଁ ହଁ ସବୁଦିନ।
ହଁ ମ୍ୟାକ୍ସିମମ ଟାଇମ। ହଁ ଅଲଗା ଟାଇମ ରେ ଆସନ୍ତି ଯେ ଏଇ ଟାଇମ ରେ ମ୍ୟାକ୍ସି ମାନେ ଅଧିକ ର ଥର ଏଇ ଟାଇମ ରେ ଆସନ୍ତି।
ହଁ। ଆମ ଗାଁକୁ ବି ତ ଆସନ୍ତେ ଏବେ ଆସିଲା ଯେ ଏଇ ଦି, ତିନି ଦିନ ତଳେ ଡେଲି ଖାଲି ସକାଳେ, ସନ୍ଧ୍ୟାରେ ଆନାଉନ୍ସ କନା ହଉଥିଲା। ଘରୁ କେହି ବାହାରିବନି ସନ୍ଧ୍ୟା ହେଲେ ସକାଳ ନ ହବା ପର୍ଯ୍ୟନ୍ତ ବାହାରିବନି ଏମିତି ଖାଲି ସବୁ କହୁଥିଲା ହାତୀ ପାଇଁ ହା ତି ମାରି ଦଉଛି ନା।
ହୁଁ।
ଆମର ଗାଁ ଭିତରେ ବି ପଶି ଯାଏ ହାତୀ।
ଓ ତମେ ତ ସବୁ ଡରିକି ରହୁଥିବ।
ହୁଁ। ଆମେ ଦିନେ ରାତିରେ ଶୋଇଥିଲୁ ଯେ ଗାଁ ଭିତରେ ପଶିଲା ଆମ ସାମ୍ନାରେ ଜଣେ ମାମା ଘର ଘର ତାଙ୍କ ଝର କା ଭାଙ୍ଗି ଦେଇଥିଲା ଭାଙ୍ଗିକି ଧାନ ଉପରେ ଏମିତି ଘିଞ୍ଚିକି ଖାଉଥିଲା।
ହୁଁ ହୁଁ ମାନେ ଉଁ ଉଁ ପଥର ଘର ବି ଭାଙ୍ଗି ଦଉଛନ୍ତି।
ହୁଁ।
ହୁଁ।
ଭାଙ୍ଗି ଦଉଛନ୍ତି ସେ ତା ଶୁଣ୍ଡରେ ତ ହାଲକା କି ଟେକି ଦଉଛି ଭାଙ୍ଗି ଆଉ।
ହାତୀର ପ୍ରବଳ ବଳ ନା।
ହୁଁ। ଆଉ କଣ ମାର୍କେଟ ଉପରେ ତମ ହଷ୍ଟେଲ କି?
ହଁ ମାର୍କେଟ ଉପରେ।
ଉଁ ହୁଁ। ଆଉ ତମ ରଜ କୁ ସବୁ କଣ ପିଠା ପଣା ସବୁ ଖାଅ ଗାଁ ରେ?
ଗାଁରେ ପୋଡ ପିଠା ଆଉ ମଣ୍ଡା ପିଠା ଆରି ଆରିସା ପିଠା ଆରିସା ପିଠା ତ ଉ ଆଗରୁ କରିଦେଇଥାନ୍ତି ବାକି ରଜରେ ଖାଉ ଆଉ।
ହୁଁ। ଆଉ ଇଟିଲି ଇଟିଲି ହରିକା ସବୁ ପିଠା ବନା ହୁଏ ନାଇ।
ହୁଁ ଇଟିଲିି ଆଉ ଚାଉଳ କାକରା।
ହୁଁ। ହଉ ଆସିବ ଆମ ଗାଁ ରଜ କୁ ତାହେଲେ ଆଉ ଆ ହ।
ହଁ ଯିବି ଆଉ।
ହଁ।
ଆଣ୍ଟି କହୁଥିଲେ କୁଆଡେ ତମ ଗାଁ ରେ ବହୁତ ଧୁମଧାମ ରେ ପାଳନ ହୁଏ ରଜ।
ହୁଁ ହୁଁ ଆମର ଏମିତି ବାହାଘର ଭଳିଆ କରା ହୁଏ ରଜ।
ହୁଁ ଆଉ କହୁଥିଲେ ତୁ ଥରେ ଉଁ ପୁଅ ନା ଝିଅ ହେଇଥିଲୁ ସେ ବାହାଘରରେ।
ହଁ ମୁଁ ପୁଅ ହେଇଥିଲି।
ଉଁ ହୁଁ ତତେ କେମିତି ଲାଗିଲା?
ଏ ହେଁ ହେଁ ମୁଁ ତ କେବେ ଜାଣିନଥିଲି ସେଇଟା। ଯାଇଥିଲି ଗୋଟେ କୋଉଠି କହିଲୁ କେଉଁଝରରେ ସେଇଟା ହଉଥିଲା ସେଠିକି ଯାଇଥିଲି ସେଠି ମତେ ବନେଇଥିଲେ ପୁଅ।
ହୁଁ ହୁଁ।
ଆ ମୋର ଜଣେ ଭାଇ ଥିଲା ତା ଡ୍ରେସବପେଣ୍ଟ ପିନ୍ଧେଇ ଦେଇଥିଲେ ସବୁ ଟିକିଲି ଯେମିତି ଲଗାନ୍ତି ଲଗେଇ ଦେଇଥିଲେ। ହଁ ଆଉ ସିଙ୍ଗାର ଲଗେଇ ଦେଇେଇକି ପୁଅ ଭଳିଆ କରିକି ବାହାଘର କରିଥିଲା ଆଉ। ଗୋଟେ ଛୋଟ କାର୍ଡେ ଥିଲା ତା ଭିତରେ ଆକୁ ବସେଇଥିଲେ ପୁରାମିତି ବାହାରଳିଆ ହୁଏ ଏମତି ସବୁ ହଉଥିଲାମିତି ବନ୍ଦା ସବୁନ ଦିନା ପଇସା ବି ଦଉଥିଲେ
ହଁ।
ସେମିତି ହଉ ଯ ଗୋଟେ ଗୋଟେ ଯୁଆଡେ ଯେମିତି ଅଛି ପରମ୍ପରା ତାଙ୍କର ସେମିତି କରୁଛନ୍ତି ଆଉ।
ହୁଁ ଭଲ ଆଉ ଆମ ଆଡ ତ ଏମତି ହୁଏନି।
ହଁ।
ବାକି ଦୋଳି ଭଲ ଭଲ ଦୋଳି ପଡେ ଆଉ।
ହଁ। ଆଉ ଯାତ୍ରା ଭଳିଆ କଣ ପଡେକି ନାଇଁ।
ଯାତ୍ରା ଆମ ଗାଁ ପାଖରେ ଯୋଉ ବଜାର ଟା ସେଇଠି ଯାତ୍ରା ପଡେ ଆଉ ରଜ ମହୋତ୍ସବ ହୁଏ।
ହଉ ରଖୁଛେ ନା।
ହଁ ହଁ ରଖ।